ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଶୁଭୁଛି କଲ?
ହ୍ୟାଲୋ ଶୁଭୁଛି କି?
ହଁ ହଁ ହଁ, ଆଉ କଣ କରୁଥିଲେ?
ନା ବେ ଏଇଠି ବସିଛି ଆଉ।
ଆଉ ଖାଇବା ପିଇବା କଣ ହେଇଛି?
ଆ ଖାଇବା ପିଇବା ଆମର ହବ କଣ ରୋଷେଇ ଆଉ, ଏବେ ଖାଇଥିଲି ସୁଜି ଆଉ।
ହଁ ହଁ ଆଚ୍ଛା ଆଚ୍ଛା। ଆଉ କୁଆଡେ ଯାଇନାହାନ୍ତି ବୁଲାବୁଲି କରିବାକୁ ରଜରେ?
ହୁଁ ହଁ-ହ-ହ ନାଇଁ ସେମିତି ଯାଇନି କିଛି ତମେ ତ ଯାଇଥିଲ କହିଲନି କିଛି ଆଉ।
ନାଇଁ ମୁଁ ଯାଇଥିଲି-ଇ-ଇ-ଇ ଆଉ ଆଉ ଗୋଟେ ଜେଗାକୁ ଯିବାର ଥିଲା। ଆଉ ଗାଡି ଫାଡି ହେଲା ନାଇଁ ଆଉ ନହେଲେ ତମକୁ ଡାକିଥାନ୍ତି ଆଉ।
ହୁଁ।
ଆଉ ରଥ ରଥଯାତ୍ରା ଟାଇମ୍ ହେଲାଣି ପୁରୀ ଯିବା ଯିବନି କି?
ହୁଁ ଯିବା ଆଉ।
ଆଉ ଇସ୍ ହାନେ ସତରେ କିନ୍ତୁ ପୁରୀ ଯିବା ଏଇଥର ଆ।
ହଁ ଯିବା ଆଉ। ଆଉ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ମୋର ଏଇଠି ବସିଛନ୍ତି ସବୁ-ଉ-ଉ ଖାଇ ବୋଉ ତ ଯାଇଛି ତାର ସୁ ଦେଇ ଏଇଠି ଉ ବସିଚି ମୁଁ ଏଇଠି ଫୋନ ଟେ ଦେଖୁଥିଲି ଏଇଠି ଆଉ କାବିଆ ଆପ୍ ଆଉ।
ଆଚ୍ଛା ଆଚ୍ଛା, ଆଉ ଆଉ କଣ ଖବର ସବୁ ତୁମର?
ନାଇଁ ଆଉ ଦେହ ମୁଣ୍ଡ ଭଲ ଆଉ ତମର?
ହଁ ମୋର ଭଲ, ଆଉ ପଢାପଢ଼ି କେମିତି କଣ ଚାଲିଛି?
ସେମିତି ଆଉ ଏତେ ଭଲନୁହଁ।
କାଇଁ କଣ ହେଇଛି କଣ ଏକ୍ଜାମ ଫେଜାମ୍ ଭଲ ହେଇନି କି?
ହୁଁ ସେ ଏକ୍ଜାମ କଣ ଦିଟା ପେପର ତ ବ୍ୟାକ୍ ଲାଗିଛି। ତାକୁ କଣ କେମିତି କଣ କରିବା ଆଉ?
ହଁ ନାଇଁ ପଢା ପଢି କର ବ୍ୟାକ୍ ଫ୍ୟାକ୍ କାଁଇ ନଗଉଛ ଫୁଣି ହଇରାଣ ଆଉ ଆଉ ଆମ ଘର ଆଡେ ଆସ କେତେବେଳେ ବୁଲିବାଲି ଯିବ।
ହଁ ଯିବା ଆଉ ନିହାତି ଆଉ।
ହୁଁ ହଉ ତମ ସେପଟେ ସବୁ କଣ କଣ ସବୁ ଚାଷ କରା ଗଲାଣି?
ଆମର ଏପଟେ କିଛି ଚାଷ ଏବେ ତ ହେଇନି ହବ ବର୍ଷା ଦିନ ଆସିଲାଣି ଧାନ ହେରିକା ହବ ଆଉ।
ଆଚ୍ଛା ଆଉ ତମର କଣ ବାହାରେ କିଛି ଫସଲ ବଗରା ଲାଗିଛି ନା କିଛି ନାହିଁ?
ନାଇଁ ବାରିରେ କିଛି ଫସଲ ଲାଗିନି।
ଆଚ୍ଛା ଆଉ ତମର ଗୁଆ, ନଡିଆ ବଗେରା ଚାଷ ହଉଛି ନା ସେରା ସବୁ କିଛି ନାହିଁ?
ନାଇଁ ସେଗୁଡା ଚାଷ କଣ ଲାଗିଛି ଯାହା ସେ ସେତେବେଳୁ ଛୁଆବେଳୁ ତ ଦେଖି ଆସ୍ ସେ ସେ ସବୁ ଲାଗିଛି ଆଉ କଣ ଚାଷ କିଛି ନାହିଁ।
ଆଚ୍ଛା ତମ ସବୁ ଆଡେ ସବୁ ପାଣି ପାଗ କେମତି କଣ ବର୍ଷା ଖରା କେମିତି କଣ?
ହୁଁ କାହିଁ କହୁଚ ଚାରିଟା ବେଳେ ବର୍ଷା । ଖରା କାଲି ଦିନ ସାରା ଖରା ଚାରଟା ବେଳେ ବର୍ଷା ରାତିରେ ଟିକେ ବର୍ଷା ଏମତି ଆଉ।
ହୁଁ ଲାଇନ୍ ଫାଇନ୍ କଟିିଯାଉଥିବ।
ହଁ ଲାଇନି କଟି ଯାଉଚି କାଇଁ କହୁଚ।
ହୁଁ ହୁଁ।
ହୁଁ। ଲାଇନି ଥରେ କାଟୁଚି ଏକାଥରେ ଆସିଲା ବେଳକୁ ଦି ତିନି ଘଣ୍ଟା ହେଇଯାଉଚି ଆସିଲା ବେଳକୁ।
ଆଚ୍ଛା ଆଚ୍ଛା। ଆଉ ତମର କୋଉ ପଟ ଏରିଆ?
ଆମର ର ଏଇଟା ଏରିଆ ଯିବ କଣ ବୁଝିପାରିଲିନି କୋଉ ଏରିଆରେ କହିବି। ଜଗତସିଂହପୁର ତ ଯାଉଚି ଆମର ଏଟା।
ଆଚ୍ଛା। ଆ ତମ ସେପଟେ ସବୁ କଣ କଣ ସବୁ ଭଲ ଭଲ ମନ୍ଦିର ସବୁ ଅଛି ମାନେ ପ୍ରସିଦ୍ଧ ମନ୍ଦିର? ଗୋଟେ ବୁଲାବୁଲି କରିବାକୁ ବଢିଆ।
ହ ଅ ପ୍ରସିଦ୍ଧ ମନ୍ଦିର ହଉଚି ରେଡୁଆ ଜଗନ୍ନାଥ ମନ୍ଦିର। ସିଆଡେ ମାନେ ଆମ ପାଖାପାଖି ହିସାବରେ ତାପରେ ଗୋରେଖ୍ ନାଥ ମନ୍ଦିର, ସାରଳା ମନ୍ଦିର। ଏଇ ସବୁ ଅଛନ୍ତି ଠାକୁର।
ଆଉ କେମିତି କଣ ସେପଟ ସବୁ ଏରିଆ କେମିତି କଣ ଭଲ ମନ୍ଦିର ଫନ୍ଦିର ପ୍ରସିଦ୍ଧ ପୁରା?
ହୁଁ। ପ୍ରସିଦ୍ଧ ଆସନ୍ତି ଲୋକ ସବୁ ଦେଖିବାକୁ। ଆସନ୍ତି ସବୁ ମାନେ ପର୍ବ ପର୍ବାଣୀ ରେ ଆସନ୍ତି ସବୁ ଲୋକ ଦେଖିବାକୁ ଠାକୁରଙ୍କ ପାଖକୁ। ଭିଡ ଯେ କୁହ ନା।
ଆଚ୍ଛା, ତାମାନେ ଲୋକ ମାନେ ତ ବୋଧେ ଯାହା ମାନସିକ ମା ମା ମାଗୁଥିବେ ବୋଧେ ସେୟା ପୂରଣ ହେଇଯାଉଥିବ ଠାକୁରଙ୍କ ପାଖରେ ଆଉ ସେଇ
ହୁଁ ହୁଁ ହୁଁ। ନାଇଁ କଣ ହଉଥିବ ବୋଲି ତ ଲୋକ ଆସୁଛନ୍ତି ସବୁ ନା।
ଓହୋ। ନାଇଁ ଭଲ। ଆଉ
ଆଏ ଆଉ କଣ?
ଆଉ ତମେ ଯାଇନ ବୁଲିବାକୁ ମନ୍ଦିର?
ହୁଁ। ହବ ଏଇ ହବ ଏଇ ରିସେଣ୍ଟଲି ଯାଇଥିଲି।
ଆଚ୍ଛା। ହଁ ମୁଁ ଯଦି କେତେବେଳେ ଗଲି ତାହେଲେ ମୁଁ ଫୋନ କରିବି ଆ ଆପଣଙ୍କୁ ଆପଣଙ୍କ ସାଙ୍ଗେ ଯିବା ଆଉ। ବୁଲିବାଲି ଆସିବା ଟିକେ ମନ୍ଦିର ଆଉ। ହଁ ହଁ। ଆଉ ଆଉ ଆଉ କୁଆଡ଼େ ସବୁ ପିକନିକ୍ ସ୍ପଟ୍ ସବୁ ଯାଇଚ ବୁଲିବାକୁ?
ପିକନିକ୍ ଇଚ୍ଛା ଯାଇନି ତ କୁଆଡେ। ପାରାଦ୍ଵୀପ ଇଚ୍ଛା ଥିଲା ଯିବାର।
ଆଚ୍ଛା। ଆଉ ପାରାଦ୍ୱୀପ ଦେଖିଆ ବିଶ୍ ମୁଁ କାଳେ ଶୁଣିଚି ଯା ପାରାଦ୍ୱୀପରେ କାଳେ ବିଶ୍ୱକର୍ମା ପୂଜା ଫେମସ ଏ ବର୍ଷ ତ ହଉ ଯିବା ବୁଲାବୁଲି କରି ଆସିବା ବିଶ୍ୱକର୍ମା ପୂଜାରେ ଆଉ।
ହୁଁ।
ଆଉ ଆଉ ସେପଟେ ପାରାଦ୍ୱୀପ ଲାଇନ୍ ରେ ସବୁ କଣ କଣ ସବୁ ଭଲ ଭଲ ଜେଗା ଅଛି?
ପାରାଦ୍ଵୀପ ରେ ଲାଇନି ରେ ତ ମୁଁ ଏତେ ଜାଣିନାଇ କିନ୍ତୁ ଏତିକି ଜାଣିଚି ଯେ ବିଶ୍ ବିଶ୍ୱକର୍ମା ହୁଏ କଣ। ତାପରେ ଆଉ ଗୋଟେ କଣ ଉଁ ଆଉ ଗୋଟେ ଏମତି ଯେମିତି ତିପ୍ତଲ ରେ କଣ ସେଇଟା ହୁଏ?
ବାଲିଯାତ୍ରା।
ବାଲିଯାତ୍ରା ପାରାଦ୍ଵୀପ ରେ ବାଲିଯାତ୍ରା ବି ହୁଏ।
ଓହୋ। ନାଇଁ ମୋର ଗୋଟେ ସାଙ୍ଗ ଟେ ତାଙ୍କ ଘର ପାରାଦ୍ଵୀପ। ସିଏ ମତେ କହୁଥିଲେ କି ସେପଟେ କାଳେ ସବୁ ଭଲ ଭଲ ଏରିଆ ଅଛି। ଗୋଟେ ହଉଚି ନେହୁରୁ ବଙ୍ଗଳା ପଥର ବନ୍ଧ। ଓଟେ ସମୁଦ୍ର ଜୁଆର ଆସି ବାଡ଼େଇ ହଉଚି। ଆଉ ଏପଟେ ରହିଲା ସି ବିଚ୍ ଯୋଉଠି ବାଲିଯାତ୍ରା ପଡ଼େ।
ତା ବି ଏ ମାନେ ପାଖ ହିସାବରେ ଭଲ ସେଇଟା ପାଖେରେ ରହୁଚି।
ହଁ ଆଉ ସେପଟେ ସବୁ ଭଲ ଭଲ ସବୁ ଇଣ୍ଡଷ୍ଟ୍ରିଆଲ୍ ଜେଗା ସବୁ ଅଛି। କଳକାରଖାନା ସବୁ ଯୋଉ ବଡ଼ ବଡ଼ ଷ୍ଟିଲ୍ ପ୍ଲାଣ୍ଟ୍ ହରିକା।
ଅଁହଁ।
ଆଉ ଏମତି କାଳେ ଭଲ ଭଲ ଜେଗା କାଳେ ପାରାଦୀପରେ ଅଛି। ଆଉ ହେଳେ କଁ ସାଙ୍ଗଟେ କଉଥୁଲା ସେଇ ପଟ ଆଡ଼େ ଆଉ ଟେ ଜଗନ୍ନାଥନ୍ଦିର କାଳେ ଅଛି।
ଜଗନ୍ନାଥ ମନ୍ଦିର କୋଉଠି କହିଲ?
ହଁ ସେ ଗଡ଼ ଗଡ଼ କୂଜଙ୍କ ନାଁ କଁ ଏମିତି କଁ କୋଉଥୁଲା।
ନାଇଁ ନାଇଁ ମୁଁ ଜାଣିଚି ଗୋଟେ ମହାବୀର ମନ୍ଦିର ଅଛି।
ହୁଁ ମହାବୀର ମନ୍ଦିର ତ ଅଛି କହୁଥୁଲେ ବଡ଼ କୁଜଙ୍ଗରେ ଜଗନ୍ନାଥ ମନ୍ଦିର କାଳେ ଫେମସ୍। ସେଇପଟେ ଗଲେ ଭିତରକୁ।
ମୁଁ ଜାଣିନ ଆଉ ସେଇଠୁ।
ମୁଁ ତ ଜାଣି ନେଇ ସେପଟକୁ କେମିତିଆ କଣ ଏରିଆ ହେଇ ସାଙ୍ଗଟା କହୁଥିଲା ଆଉ‌।
ଓ ହଁ
ଆଉ?
ନାଇଁ ନାଁ ମୁଁ ଯାଇନି ସିଆଡ଼େ ମହାବୀର ମନ୍ଦିର କହୁଚନ୍ତି ଆ ଇଚ୍ଛା ଅଛି ଯିବାର ସିଆଡ଼େ କଁ କରି ଯାଇ ତ ପାରୁନି ଆଉ।
ଆଚ୍ଛା ହଉ ଦେଖିଆ ଛୁଟି ବଗେରା ହଉ ଯିବା ଦେଖିଆ ଆଉ।
ହଉ।
ଆଉ ତମ ସେପଟେ ଦୁର୍ଗାଙ୍କର
ହଁ ଦୁର୍ଗା ଶିଲ୍ୟଠା କଁ କହିଲେ?
ମୁଁ କହିଲି ଦୁର୍ଗା ପୂଜା ଟାଇମ୍ ରେ ଭଲ ମୂର୍ତ୍ତି ହୁଅନ୍ତି ସେପଟେ ଦୁର୍ଗା ମା?
ହଁ ଦୁର୍ଗା ମା ଭଲ ମୂର୍ତ୍ତି ହୁଅନ୍ତି ଆମର ଏଇଠି ପାଖେରେ ଓଡ଼ପୋଡ଼ା ପୁରଣ ଆଉ ଟିକେ ଦୂର ହଉ ପଛେ ସେଠି କିନ୍ତୁ ଭଲ ପ୍ରସିଦ୍ଧ ଜେଗା ଶିଲରେ ହୁଏ ଆଉ।
ଆଚ୍ଛା ଆଚ୍ଛା ଆ ଶିଲର ଜିଅନ୍ତା ଠାକୁର କାଳେ ବା?
ଆ ହଁ।
ଆଉ ଆମ ଏପଟୁ କଟକ ଆଡ଼େ କେବେଠୁ ଆସ ବୁଲାବୁଲି କରିକି ଯିବ।
ହୁଁ ନିହାତି ଯିବା ଆଉ।
ଉଁ ଆମ ଏପଟେ ତ ପୁରା ଜାଣିଥିବ ତ ଦୁର୍ଗା ପୂଜା ହଉ ଗଣେଶ ପୂଜା ହଉ ସବୁ ଫେମସ୍।
ହଁ।
ବାସ୍ ଆମର ଗୋଟେ ଚାନ୍ଦି ମେଢ଼ ବଗେରା ସବୁ ହଉଚି ଆସ ବୁଲାବୁଲି କରିକି ଯିବା ଆଉ।
ହଁ ଯିବା କେବେ ଗଲେ ଆଉ।
ହଁ ଆଉ ବୁଲାବୁଲି ନ କଲେ କେମିତି ହବ ଆଉ କଁ ଖାଲି ପାଠ ପଢ଼ିଲେ ଭଲ? କିଛି ତ ବୁଲିବ ବୁଲାବୁଲି କରିବ ନା ନାଇଁ?
ହୁଁ।
ଆଉ ତମ ଜୀବନର ଲକ୍ଷ୍ୟ କଣ କଣ କରିବ ପ୍ଲାନିଂ କରିଚ? ଆଜ୍ଞା ତମର କଣ ପଢ଼ାପଢ଼ି ଚାଲଚି?
ନାଁ ମ ଏଇଟା ପ୍ଲସ୍ ଥ୍ରୀ ଚାଲିଚି ପଢ଼ାପଢ଼ି ଆଉ। ସେକେଣ୍ଡ୍ ଇୟର୍
ଓହୋ ଆଉ କଣ ଆଗୁକୁ ମାନେ ପ୍ଲସ୍ ଥ୍ରୀ ପରେ କରିବ?
ଅଁ ଭାବିବି କଣ ଭାବୁଥୁଲି କଣ ଗୋଟେ ଯେକୌଣସି ଗୋଟେ ଗମେଣ୍ଟ୍ ଜବ୍ ହେଇଗଲେ ଗଲା ଆଉ।
ଓହୋ କମ୍ପିଟେଟିବ୍ ଏରା ଦବ ତା ଭିତରେ।
କଣ?
ଓହୋ ଆଉ ଦେଖ ଚେଷ୍ଟା କର ରଖ ହେଇଯିବ ଆଉ
ହୁଁ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛି
ହଁ ଭଲ ଅଛନ୍ତି।
ଆଛା ଆଉ କଣ ଅଛି ଖାଇବା ପିଇବା ହବ ଖରାବେଳକୁ? ଆଜି ତ ବାର ଅଛି ଆମିଷ ବାର ହବ।
ହଁ କହିନି ତ କଉଚନ୍ତି ସେମିତି କିଛି କହିଲେ ଯିବି ଆଣିବାକୁ ଆଉ? ଏଇଠି ତ ପାଖ ଦୋକାନ ଯିବି ଗଲେ ନେଇ ଆସିବି ଆଉ
ଓହୋ। ଆଉ ଆଉ ତମର କଣ ସବୁ କିଛି ଆଇଡିଆ ଅଛି? ମାନେ ଆଇଡିଆ ବଗେରା ସବୁ କଣ କଣ ଅଛି ମାନେ ମାନେ ତମେ ପ୍ଲସ୍ ଥ୍ରୀ କରିବାକୁ? ଇଚ୍ଛା କଲ ପ୍ଲସ୍ ଟୁ ପରେ ତ ବିଟେକ୍ କରିପାରିଥାନ୍ତ।
ହଁ।
କୋଉ ରିଜନ ସକାସେ ପ୍ଲସ୍ ଥ୍ରୀ କଲ?
ହ ସେମିତି କିଛି ନାହିଁ ମୋର ଇଚ୍ଛାଥିଲା ଗୋଟେ ପୋଲିସ ଲାଇନରେ ଯିବାର ସେଇଥିପାଇଁ ଗ୍ରାଜୁଏଟ କମ୍ପ୍ଲିଟ୍ କରିଦେଲି ଆଉ।
ଓହୋ ଆଚ୍ଛା ଆଛା। ହଉ ଦେଖ ତମ ଯୋଉଟା ଭଲ ଲାଗୁଛି ସେଇଟା କରିବ ଆଉ ତମ କ୍ୟାରିଅର ଉପରେ ନିର୍ଭର ପଢାପଢି। କର ଆଉ।
ହୁଁ।
ଆଉ କଣ ସବୁ ଖବର ତମର କୁହ?
ନାଇଁ ଆଉ କଣ ଖବର ସେମିତି ଆଉ
ଆଉ କାଲି ରାତିରେ ତମର ସିଆଡ଼େ ବର୍ଷା ହେଇଛି।
ହୁଁ ବର୍ଷା ରାତିରେ ନୁହଁ ହେଇ ଗୋଟାଏ ବେଳା ଆଡେ ଗୋଟାରୁ ହେଲା ଦି ଅଧ ଘଣ୍ଟା ଭଳିଆ ଏମତି ହେଲା ଯୋଉ ବର୍ଷା ଲାଇନ୍ କରେଣ୍ଟ ପଳେଇଛି ଆଉ କରେଣ୍ଟ ଆସ ଳକୁ ହେଲା ହୁଁ ଏଲା ବଦେ ପାଞ୍ଚଟା ହେଇଗଲା କି ସାଢେ ପାଞ୍ଚଟା କି ଛଅଟା ଏମିତି ପାଖାପଖି ହେଇଗଲା ଆଉ
ଓ ଆଚ୍ଛା ଆଚ୍ଛା ଲାଇନ୍ ଟିକେ ହଇରାଣ କରୁଚି ଆମୋ ଏପଟେ କାଲି ବର୍ଷା ହେଇନି ଅବଶ୍ୟ ଉଠେଇକି ଆଇଥିଲା। ବର୍ଷାଟା ଭାଙ୍ଗିଗଲା କି ପବନ ବଗେରା ଜୋର ଦେଇଛି ଆମର ତ କ କଟକ କଥା ଯାଣିଥିବ ଲାଇନ କଟିଲେ ପଳେଇଆସିବ ଅଧଘଣ୍ଟେ ଭି
ହଁ।
ଏଇ କଟିଲା ଲାଇନ ଆସିଲା ଆଉ
ହୁଁ। ଭଲ ଆଉ
ଆଚ୍ଛା ଆଛା ଆଉ ଆଉ ଆସ କେତେବେଳେ କଟକ ଆଡ଼େ ବୁଲାବୁଲି କରିବା ଆଉ କଟକରେ ସବୁ ଭଲ ଭଲ ପ୍ଲେସ ଅଛି ଯିବା ବୁୁଲା ବୁଲି କରିକି ଆଇବା। ଯିବା ଆଉ କୋଉଦିନ ପ୍ରୋଗ୍ରାମ କରୁଛ ମତେ କହିବ ଫୋନ କରିକି ଆଉ
ହଁ ନଲେ ନିହାତି କହିବା ଆଉ ଆଉ ତମ ଦେହ କେମିତି ଅଛି?
ହଁ ମୁଁ ବଢିଆ ଅଛି।
ଆଉ ଘରେ ସମସ୍ତଙ୍କ ଦେହ
ହଁ ଘରେ ସମସ୍ତେ ଭଲ ଅଛନ୍ତି।
କ
ଆଉ ତମେ କଣ ଗେମ୍ ଫେମ୍ ଖେଳ ଫୋନ ରେ
ହଁ ସେମତି ଆଉ ନର୍ମାଲ ଆଉ
ଆଚ୍ଛା ଆଚ୍ଛା ହ ସେଇଟା ତ କମନଲି ସମସ୍ତେ ବି ଖେଳୁଛନ୍ତି ଛୋଟଟୁ ବଡ ଯାଏଁ ଆଛା ନାଇଁ ଅଧିକାନ ତାକୁ ଟିକେ କମେଇ ଦିଅ ତମେ ପାଠ ପଢ଼ା ଫାଟରେ ମୁଣ୍ଡ ଦିଅ ହଁ ଗେମ୍ ଟା ସେଟା ମାଇଣ୍ଡ ଫ୍ରେସ୍ ପାଇଁ କୋଉଟେ ଘଣ୍ଟା ଅଧା ଘଣ୍ଟା ଖେଳିବା କଥା ତମ ଗେମ୍ ରେ ଟାଇମ୍ ଦେଲେ କିଛି ଲାଭ ହେଇନାହିଁ କଣ ଲାଭ ଅଛି କହୁନ
ନାଇଁ କିଛି ନାହିଁ କାଲି ବୋରିଂ ହେଇ ଟାଇମ ପାସ୍ ହେବା କଥା ନହେଲେ ଆଉ କିଛି ନାହିଁ
ହଁ ଖାଲି ଟାଇମ୍ ପାସ ନୁହେଁ ଟାଇମ୍ ୱଷ୍ଟ ଖାଲି ଟାଇମ ୱଷ୍ଟ ସେଇ ଟାଇମ୍ ରେ ଯଦି ଆଉ କଣ କରିହବ ସେ ତା ଗତିରେ ମୂଲ୍ୟ ଅଛି
ହୁଁ ଆଉ ଦେଖିବା କଣ କରୁଛି ମାନେ ଏକୁଟିଆ ହେଇଗଲା ବେଳ ବରିଂ ଦେଇଯାଉଛି ତ ଗେମ୍ ଖେଳୁଛି ଆଉ
ଆଚ୍ଛା ଆଚ୍ଛା ନାଁ ସେଇଟା ଆମେ ଅଭ୍ୟାସ ଟା ଛାଡ଼ିଦିଅ ଅଭ୍ୟାସ ଟା ଛାଡିଦେଲେ ଯିବ।
ଆଛା
ଆଉ ତମ କ୍ୟାରିୟର ଟାଇମରେ ତମେ କ୍ୟାରିୟର ଉପରେ ଫୋକସ କରିବ। ଆଉ ତମ ପ୍ଲସ୍ ଥିରି ସରୁ ପ୍ଲସ୍ ଥିରି ସରିଲେ ତମର ବାଟ ଖୋଲିଯିବ କଣ ତା ଭିତରେ କରିବ ଆଉ ଏମ ସି ଏ ଅଛି ଏମ ବି ଏ ଅଛି ନହେଲେ ପିଜି ଅଛି ବହୁତ ସାରା ଅଛି ପାଠ।
ହଁ
ଆଉ ଏଇ ସବୁ କଥା ଆଉ କଣ କହୁଛ କୁହ?
ନାଁଇ ଆଉ କଣ କହିବି? ଆଉ ତ ସେମିତି କିଛି କଣ ଅଛି ଆଉ
ସେ ବିଲ ଟା ଘର ଜାଗା ଟା
ହୁଁ।
କିଏ ଦଉଚି?
ଜଗ ସିଂ ଡିଷ୍ଟ୍ରିକ୍ଟ ଯାଛି ତାରପୁର ରଘୁନାଥପୁର ଜାଣିଛନ୍ତି?
ହଁ ଶୁଣିଛି ନାଁ।
ହୁଁ ସେ ରଘୁନାଥପୁରୁ ତାରପୁର ପାଖରେ ଆ ପ୍ରୋପର ହଉଛି ଘର ଆମର ବ କୁଷଙ୍ଗ କିନ୍ତୁ ବର୍
ଓହୋ ତମେ ସେଇ ପଟ ସାଇଡ ପିଲାହଲେ। ସେଠି ଗୋଟେ କଲେଜ ଅଛି ନା କଣ ପ୍ଲସ ଥିରି କଲେଜ ମୁଁ ଶୁଣିଛି।
ଅଛି ଅଛି।
ଆଚ୍ଛା ଆଚ୍ଛା ସେଠ ସେଠି ପଢିଛ ନା ପଢିନ?
ନାଇଁ ନାଇଁ ସେଟି ପଡ଼ନେ ରା ଆମର ପଡଥିଲେ
ଆଚ୍ଛା ଆଚ୍ଛା ସେ କହିଲେ ଯେ ତୁ ଭଲ ନୁହଁ ହେ।
ହଁ ସେ ସେମିତି ଆଉ ହି ହି ଆସନ୍ତି ପିଲା ପଢ଼ିଆକୁ।
ହଁ ଘର ପାଖ କଲେଜ ଥିଲେ ସେଇଆ ଆଉ।